ସାର୍ ନମସ୍କାର କଣ କରୁଛନ୍ତି ସାର୍?
କିଛି ନାଇ ନା କଣତିିକି ଆଇଛୁ ଏ ବୁଲି କ୍ରିକେଟ ଖେଳିବୁ ଆଉ।
ଓହୋ। ଆମେ ଏଇଠି ବୁଲୁଛ ଆଉ କଣ କରିବୁ? ଆଜ୍ଞା ଆଜ୍ଞା କୁହନ୍ତୁ? ହ୍ୟାଲୋ। । ଆଜ୍ଞା କୁହନ୍ତୁ କଣ କରୁଛନ୍ତି ସାର୍? କଥା ସୁୁବିଲା ଆପଣଙ୍କୁ ଠିକ ସେ?
ଶୁଭୁଚି, ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହଁ କୁହ ଆମେ ନା କି ଛୁଆ ଆସିନାନ୍ତି ଛୁଆ ଆସିଲେ କ୍ରିକେଟ ଖେଳବୁ ଏଇଠି ବସିକି। ଆପଣ ଆପଣ କୋଉଠି କଣ କରୁଛନ୍ତି?
ଆମେ ଏଇଠି ବୁଲୁଛୁ ଆମ ପୋଲ ଉପରେ ଆଉ।
ଆପଣଙ୍କ ଗାଁ କୁଆଡେ?
ଆମ ଗାଁ ବାଜପୁର। ଆପଣଙ୍କ?
ଆ ମୋର ହଉଛି ବାସପଲା।
ଦେହ ପା ଭଲ ଅଛି ଆପଣଙ୍କର?
ଭାୟସ ଚାରଟା ଭଲକି ଶୁଭୁନି କଟି ଯାଉଛି କଲ।
ଆଜ୍ଞା ଦେହ ପା ଭଲ ଅଛି ଆପଣଙ୍କର? ହ୍ୟାଲୋ।
ହଁ ଦେହ ଫେହ ସବୁ ଭଲ ଅଛି ଆପଣଙ୍କ ଦେହ ଫେହ ଭଲ ଅଛି ନା?
ସବୁ କିଏ କଣ କହୁଛନ୍ତି?
ହଁ ଆମେ ଏଇନା ସବୁ ବୁଲିବେ ଖେଳିବୁ ଆଉ ଆଜ୍ଞା କୁହନ୍ତୁ।
ଆଉ ଆପଣଙ୍କ ବାପା ମା ସବୁ କଣ କରନ୍ତି?
ହାଲୋ ହାଲୋ।
ଆପଣଙ୍କ ବାପା କଣ କରନ୍ତି?
କୁହନ୍ତୁ କୁହନ୍ତୁ।
ଆପଣଙ୍କ ବାପା କଣ କରନ୍ତି?
ଆପଣ ଏବେ ଗେମ୍ ଖେଳିବେ?
କାଇଁ ଖେଳୁନୁ ଖେଳିବା ଆଉ।
ଖେଳିବା ଆଉ।
ଆଉ ଖେଳିବା ଅନଲାଇନ ଆସିଲେ ଡାକିବେ ଆଉ ଡାକିବି ଆ ଖେଳିବା ଆଉ।
ଓହୋ ଆଉ କଣ ଆପଣ ପାଠ କୋଉ ଯାଏଁ ପଢିଛନ୍ତି?
ଏ ଆପଣଙ୍କ ସିଆଡେ ବର୍ଷା ହଉଛି? ଆମ ଆଡେ ତ ବର୍ଷା ହେଇ ଗାଡିଆ ପକର ଫୁଲୁ।
ହୁଁ କାଳୁ ବର୍ଷା ତିନି ଚାରି ଦିନ ଲାଗିଛି ସାତ ଚାରି ଯାଏଁ ବ ବର୍ଷା ଅଛି ଆଉ। ହୁଁ ହୁଁ।
ଆପଣ ଏବେ ଘରେ ନା କୁଆଡେ ଯାଇଛନ୍ତି?
ଆଁ ବାହାରେ ବୁଲୁଛି ଆଉ।
ବୁଲଛନ୍ତି ଆମେ ବି ଏ ଆସି ବୁଲିକି ଯିବୁ ଆଉ।
ଓହୋ ଆଉ ଆମର ଏଇଟା ନକଣୀ ମନ୍ଦିର ଅଛି ମନ୍ଦିର ଦେଖିବାକୁ ଆଇଛୁ ଆମେ।
ଆପଣ କଣ କୁ କିଛି କାଜି ବାଜି ନାହିଁ ତମର?
ନାଇଁ ଏଇନା କଣ ପାଠ ପଢା ଚାଲିଛି ଘରେ ଅଛି ଖାଇଥିଲି ଭାତ ଭାତ, ଡାଲି, ଆଳୁ ଭର୍ତା, ବଡି
ଆଉ ଖାଲି ଖାଇଛନ୍ତି ତ ଆ ଆମ ଏ ମେଘ ଆଇଲାଣି ନା ମତେ ମେ କେବେ କ ହବ ଆଉ।
ହଁ ମତ ଆଡେ ହଉଛି କେବଳ
ମେଘ ହବ ଏ ଛୁଆ ଆସିବେ ଖେଳ ହବ ନହେଲେ ଫୋନ ଫୁ ବସି ଦେଖିବେ ସବୁ ଛୁଆ। ଖିବୁ ଗେମ୍ ଫେମ ଖେଳିବୁ ଆଉ ଗାଁଟା
ଓଁ ହୋ ମ ମେଘ ତ ହଉଛି ଛାଡିବାର ନାହିଁ ଆଉ।
ଛୁଆ ଆଜି ଆଇଲେଣି ଦି ତିନି ଜଣ ଅଣ୍ଡେ ଛୁଆ ଆଇଲେଣି।
ହଁ ଆମର ଏଇ ତାଳ ଗଛ ଲାଗିଛି ମୁ ତାଳ ଗଛ ତଳେ ଠିଆ ହେଇଛି।
ଆଉ କ ଆପଣ ସିଆଡେ ଠି ମନ୍ଦିର ଫନ୍ଦିର କିଛି ନାହିଁ?
ହୁଁ ମନ୍ଦିର ଆମର କେତେ ମନ୍ଦିର ଅଛି କେତେ ଆଡେ ବୁଲୁଛୁ।
ଲୋକ ପୋକ ଆଉଚନ୍ତି ସେ ମନ୍ଦିରକୁ?
ହଁ କେତେ ଲୋକ ଆସନ୍ତି ମନ୍ଦିର ଆମ ନାମ ନାଗାଁ ମନ୍ଦିର।
ହଉ ଆମ ଆମ ଘର ଲୋକ କାଲି ଯିବେ ନା କ ଜି ମନ୍ଦି ଦେଖିବାକୁ କହିଲେ ଆସିବୁ ଆଉ।
ହଭାଇ ହଉ ଆସନ୍ତୁ ଆ ପଡରା ଚାଲିଛି ଭଲ।
ସେଟା ମଣ୍ଡପ ଫଣ୍ଡପ ସବୁ ନଈ ଫଇ
ଆଉ ପାଠ ପଢା ଚାଲିଛି ଆପଣଙ୍କର?
ଆମ ଇଆଡେ ବି ଅଛି ସେ ମନ୍ଦିର ଫନ୍ଦିର ସବୁ ଅଛି ଆମ ଏଡେ ହନୁମାନ ମନ୍ଦିର ଅଛି ଶନି ମନ୍ଦି ନ୍ଦିର ଅଛି।
ଓହୋ, ଆ ପଡିଛନ୍ତି କୋଉ ଯାଏ ଆପଣ?
ଆମେ ଏଇନା କି କିଛି ନାହିଁ ଆଉ।
କଣ ନଈ କୂଳେ ବସିବୁ କିଏ ଛୁଆ ନହଲେ ଯାଇ ବଇଁସି ପକେଇି ମାଛ ଧରିବୁ ଆଉ।
ମାଛ ବି ଧରନ୍ତି ଆପଣ ନାଁ?
ଆଉ
ଓହୋ ଆଉ ଆପଣ ପାଠ ପଢ଼ିଛନ୍ତି କୋଉ ଯାଇ?
ଆଉ ଆପଣ ଏଇନା କଣ କରିବେ?
ଓ ଆମେ ଯାଉଚୁ ନା ମାଟି ବାଟି ତାଡୁ ଯନ୍ତ୍ରପ ତିଆରି ଫୁଆରି କରୁ ଯିବୁ ନଇ କି ଆଉ।
ଆ ପଣଙ୍କର ବାପା କଣ କରନ୍ତି?
ହଁ ଆମେ ଏବେ ନା କିଛି ନା ଗଛ ପତ୍ର ଗଟେ ପୁରା ଭରପୁର। ନଡିଆ ଗଛ, କଦଳୀ ଗଛ, ଆମ୍ବ ଗଛ
ଓ ହୋ।
କୋଉ କୋଉ ଗଛ ଅଛି?
ଆମର ଏଇ ନଡିଆ ଗଛ, କଦଳୀ ଗଛ, ଭଣ୍ଡା ଗଛ, ପିଜୁଳି ଗଛ। ତାଳ ଗଛ, ବାଉଁଶ ଗଛ, ବର ଗ ଛ ଓସ୍ତ ଗଛ, କେତେ ଗଛ ଅଛି ଗଛ କଣ ଅଭାବ। ଏ ଆମର ଏଇଠି ପେସ୍ତାବାଦାମ ଗଛ ଅଛି। ତ ପେସ୍ତା ବାଦାମ ଭାଇ ଖାଉଛନ୍ତି।
ଆମ ଆଡେ ବି ସେ ସେଇ ଗଛ ସ ଅଛି ଯେ ଏଟ ଚ ଚଢେଇ ମାନେ ସବୁ ଅଛ ଫୁଲ ଫୁଲ ସବୁ ରସ ପିଉଛନ୍ତି।
ହୁଁ ହୁଁ ତାମ ସାଙ୍ଗଡା ଗୋଟେ ଆଇଲା ହେଇ ସାଇକେଲ ଥୋଇଛି ଏଠି, ତା ନାଲିଆ ସାଇକେଲ। ଆଉ ସେଠି ବସିକି ତା ସାଙ୍ଗ ସାଙ୍ଗେ କା ସଙ୍ଗେ ଭଣ୍ଡା ଗଛ ଖେଞ୍ଚିଲାଣି ସେଠି ପତର ଛିଣ୍ଡଉଛି।
ଆମେ ବି ସେଇଆ, ଫୁଲ ଫୁଲ ଯାଇ ତୋଳିବୁ ଆଉ
ଓ ହୋ
ସିଏ ଆସୁ ଇନା ଆସୁନାହାନ୍ତି ଆସିବେ କେତେ ଦି ତିନି ଜଣ ଖଣ୍ଡେ ସିନା ପଆ ଆସୁନ ଏ ଛୁଆ ତାଙ୍କ ଫୋନ ଫୋନ ଦେଖୁଛନ୍ତି
କ ମାନେ କଣ ଗୋଟେ କରିବାକୁ ଚାହୁଁଥିବେ କୋଉ ଚାକିରରି ଫାକିରୀ କଣ? ଉଁ ହୁ କୋଉ ଚାକିରି କରିବାକୁ ଚାହୁଁଛନ୍ତି?
ଏ କହୁଛନ୍ତି ଆମେ ଇଞ୍ଜିନିୟର ହବୁ
ହୁଁ ହୁଁ
ଆପଣଙ୍କ ଆପଣ କଉ ଚାକିରୀ କରିବାକୁ ଚାହୁଁଛନ୍ତି?
ଆମର କିଛି ଏମ ନାହିଁ ଆମେ ନିଜେ ଲାଇଫରେ ଗୋଟେ ବିଜନେସ ଷ୍ଟାର୍ଟ କରିବାକୁ ଚାହୁଁଚୁ।
ହଁ କୁହନ୍ତୁ କୁହନ୍ତୁ।
କୁହନ୍ତୁ ହଁ ବୁଲୁଛୁ ଚଢେଇ ଦେଖୁଛୁ, ସ୍କୁଲ ଘର ଦେଖୁଛୁ ଏଇ ମନ୍ଦିର ଦେଖୁଛୁ। ଆଉ ରଜରେ ଆପଣ କୁଆଡେ ଯାଇଥିଲେ ବୁଲିବାକୁ?
ଆଉ କଣ ଖବର କୁହ?
ରଜରେ କୁଆଡେ ଯାଇଥିଲେ ଆପଣ ରଜରେ କୁଆଡେ ଯାଇଥିଲେ ବୁଲିବା ପାଇଁ? ହଁ ଦେହପପା ଭଲ ଅଛି। ରଜରେ କୁଆଡେ ଯାଇ
ଆଉ ଘରର ସମସ୍ତେ ଲୋକ ସାଙ୍ଗ
ହୁଁ। ହଁ ଭାଇ ସମସ୍ତଙ୍କର ଭଲ ଅଛି। ହଁ ଘରେ ସବୁ ଭଲ ଅଛନ୍ତି। ଆଉ ଆପଣଙ୍କ ରଜରେ କୁଆଡେ ଯାଇଥିଲେ ସାର୍ ବୁଲିବାକୁ?
ଆଜ୍ଞା?
ରଜରେ, ରଜରେ କୁଆଡେ ଯାଇଥିଲେ ବୁଲିବା ପାଇଁ?
ଆମର ଏବେ-ଏ-ଏ-ଏ ଇଲେକ୍ସନ୍ ଫିଲେକ୍ସନ୍ ଚାଲିନି ଚାଲିବ ଏବେ ସମୟ ପ କୋଟ୍ ପରା ‌ହେଇକି ସ୍ବାଗ
ଓ ହୋ ହୋ
ଆପଣଙ୍କ ସେଆଡେ଼
ସେ କଣ କହୁଛନ୍ତି ସିଏ ତାଙ୍କ ସେ ତାଙ୍କ ବାଟରେ ଆମେ ଆମ ବାଟରେ। ଏ ଆମର ଏଇଠି ଗଛ ହେଇଛି, ମନ୍ଦାର ଫୁଲ ଫୁଟିଛି। ମନ୍ଦାର ଫୁଲ ଲାଗିଛି କେହି ନଉନାହାନ୍ତି ତୋଳିକି ଦେଖିଲା ବେଳକୁ ଗଛରେ ସବୁ ଫୁଲ ଅଛି।
ହଁଅ-ଅ ଏ ସବୁ ଆଛି ଆଉ ତେବେ କାଲିଠୁ ଠାକୁର ପୂଜା କରିବେ ଆଜିଠୁ
ହଁ ସ୍କୁଲରେ ଏ ଆକ୍ୱାଗାଡ଼୍ ଲାଗିଛି।
ଆମର ଏଆଡେ ରାତିରୁ ଉଠିକି ସ୍ତ୍ରୀ ଲୋକ ଦୌଡ଼ିବାକୁ ଯାଉଛନ୍ତି ଚାଲିଆକୁ ଯାଉଛନ୍ତି ଫୁଲ ତୋଳିବାକୁ ପଳେଇ ଆଉଛନ୍ତି।
ଆଜ୍ଞା-ଆଜ୍ଞା, ଆମର ଏଠି ଆକ୍ୱାଗାଡ୍ ଲାଗିଛି। ସ୍କୁଲରେ ଟିଉବଲଟା ଗୋଟେ ଭାଙ୍ଗି ଯାଇଛି ହେଇ ପଡିଛି ଏଠି ଯାହା ହଉ ଆମର ଗୋଟେ ପିଲା ଆଇଲାଣି ହେଆଡୁ, ସାଙ୍ଗଟା
ତତେ ପାଟି କର୍
ହୁଁହୁଁ ହୁଁ।
ଆଉ କଣ?
ଆଉ କଣ ଆଉ ଆ ବାପାଙ୍କ ନାଁଆ କଣ ଆପଣଙ୍କର?
ଆ ଆଉ ତମ ବାପାଙ୍କ ନାଁଆ?
ଓହୋଃ ମୋ ବାପାଙ୍କ ନାଁଆ ବଳରାମ ସେଠୀ।
ହ୍ୟାଲୋ।
ହୁଁ-ହୁଁ। ବଳରାମ ସେଠୀ ବାପାଙ୍କ ନାଁଆ ବଳରାମ ସେଠୀ। ଆଉ ଆପଣଙ୍କ ସେଠି କିଏ କିଏ ଅଛନ୍ତି? ହ ହ୍ୟାଲୋ।
ଅଶ୍ୱିନୀ
ଆଜ୍ଞା? ଉଁ ମୋର ଗୋଟେ ସାନ ଭଉଣୀ ଅଛି, ଆପଣ କେଇ ଭାଇ ଭଉଣୀ?
ହଁ।
ଆପଣ କେଇ ଭାଇ ଭଉଣୀ?
ଦି ଭାଇ ମୋବା ଭାଇ ଅଛନ୍ତି
ଆଉ ତମେ ସାନ ବଧେ ଆଉ?
ତାଙ୍କର ଆଉ ମୋ ଭଉଣୀ ଅଛନ୍ତି ମୋ ଦାଦାଙ୍କ ଝିଅ ଅଛନ୍ତି ଆଉ।
ପାଗଟା ଏମିତି ଚେଞ୍ଜ ହଉଛି ଥଣ୍ଡା ମଣ୍ଡା ହେଇଯାଉଛି ଆଉ, ଆପଣଙ୍କ ଦେହ ଭଲ ଅଛି ତ?
ହଁ ବା ବର୍ଷା ଦିନ ଆଇଲା ସମିତିଙ୍କି ତ ଥଣ୍ଡା ହବ ଆଉ।
ଆପଣଙ୍କର।
ଶୁଭୁନି
ନାଇଁ ଆମର ଛୁଆ ସବୁ ଆଇଲେଣି ଏଠିକି ବୁଲିବାକୁ ଖେଳିବାକୁ।
ହଁ, ହଁ।
ହେଇ
ଥଣ୍ଡା ଦେହ ପୁରା ଦେହ ପୁରା ଖରାପ ହେଇଯାଉଚି। ଘର ଲୋକଙ୍କର ଦି ତିନି ଜଣ ଏ ଆ ମୋର ଆଇଲା।
ହୁଁ।
ଆସନ୍ତେ ଖେଳ ହବ ଆଉ କ୍ରିକେଟ ଚାଲିବ ନହେଲେ ପଡିବ ମୋବାଇଲ ଚାର୍ଜ ରେ ଦେଖି କିଏ ଫୋନ ର ଚଲେଇଚି ଇଷ୍ଟାଗ୍ରାମ୍ ଫୋନ୍ ରେ ଚଲେ ଇଷ୍ଟାଗ୍ରାମ୍ ରେ ଦେଖା
ହୁଁ ହେରା ଆମ ଛୁଆ ଏଠି ବୁଲୁଛନ୍ତି ସବୁ ଫୋନ୍ ।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
ଆଉ ସାର୍ ଆପଣଙ୍କ ସଙ୍ଗେ କଥା ହେଇକି ଭଲ ଲାଗିଲା। । ଧନ୍ୟବାଦ ସାର୍ କଥା ହେଇକି ଭଲ ଲାଗିଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।